ହାଲୋ।
ହାଲୋ।
ହାଲୋ।
ହଁ ହାଲୋ ଶୁଭୁଚି। ନମସ୍କାର ଶୁଭୁଛି।
ଶୁଭୁଛି ନମସ୍କାର ଆଜ୍ଞା ହଁ ଶୁଭୁଛି।
ସାର୍ ନମସ୍କାର।
ଆପଣଙ୍କୁ ଶୁଭୁଚି।
କଣ କରୁଥିଲେ ହଁ ଶୁଭୁଚି ଆଉ କଣ କରୁଥିଲେ।
କିଛି କିଛି ନା ଖାଇାର ଖାଇାର ଗଡ଼ୁ
ଆଚ୍ଛା ଖାଇବା ଖାଇଲେ।
ଆଜ୍ଞା।
କଣ ଖାଇବା ଖାଇଚନ୍ତି।
ଆଜି ଚିକେନ ଭାତ ଡାଲି
ଆଚ୍ଛା ଚିକେନ ହତ ଡାଲି ହେଇଥିଲା। ଭଲ କିଏ ରୋଷେଇ କରିଥିଲେ ମମି।
ହଁ ମମି ରୋଷେଇ କରିଥିଲେ।
ମୁଁ ପଖାଳ ଭାତ ଆଳକୁ ସନ୍ତୁଳା। ସନ୍ତୁଳା ଭର୍ତ୍ତା କଣ କହିବି ସେ ତରକାରୀ ମୁଁ ନିଜେ ଜାଣି ପାରଲିନି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ହଁ ଭଲ ଅଛନ୍ତି ଆପଣ କ ଦେହ ସୁସ୍ଥ ଅଛି ଆଜ୍ଞା ଆଜ୍ଞା ଆମପ ଟରେ ଆଜି ବହୁତ ବର୍ଷା ଆମ ପଟେ ଆଜି ବହୁତ ବର୍ଷା ହେଇଛି।
ଏପଟେ ବି ଜୋରିଆ ବର୍ଷା ହେଇଛି ପୁରା ଏବେ ଏବେ ଛାଡ଼ିଲା।
ଆଚ୍ଛା ଆଚ୍ଛା। ଆଉ କଣ କରୁଥିଲେ?
ଆଉ ଏବେ ବର୍ତ୍ତମାନ ଖାଇକି ହାତ ଧଉଥିଲି ଧୋଇକି ଆପଣଙ୍କୁ କଲ କରୁଛି ଆଉ।
ଆଉ ଆପଣ କଣ କରୁଥିଲେ?
ଆଜ୍ଞା
ଆପଣ କଣ କରୁଥିଲେ?
ମୁଁ ବି ସେଇଭଳି ଖାଇସାରିକି ଏବେ ଶୋଇଛି।
ଆଚ୍ଛା। ଆଉ ଆମର ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ କଣ କଣ ଅଛି ଜାଣିଛନ୍ତି ଆପଣ?
ଓଡ଼ିଶାରେ ତ ପ ବହୁତ କିଛି ପର୍ଯ୍ୟଟନ ସ୍ଥଳୀ ଅଛି ଯାହା ଆମକୁ ସରିବନି।
ଆଚ୍ଛା ସେ ଭିତରୁ ମତେ କିଛିଟା ଜଣା ଅଛି ମୁଁ କହିବି କଣ କଣ ଅଛି?
ଆପଣ କୋଉ ଆପଣ କେଉଠି ହୁଏ ଆପଣ ଆଜ୍ଞା ଆପଣ କୁହନ୍ତୁ କୁହନ୍ତୁ ଆପଣ ଯାହା ଜାଣିଛନ୍ତି ସବୁ କିଛି।
ଆମର ପାଖାପାଖି ତ ପର୍ଯ୍ୟଟନସ୍ଥଳି ଗଲେ ଫାଷ୍ଟ ହେଲା ଦେଓମାଳି
ହଁ ଆଜ୍ଞା।
ତାପରେ ହେଲା ଡୁଡୁମା ୱାଟର ଫଲ ଡଡୁମା ଜଳପ୍ରପାତ ଯୋଉଟା ଆମେ କହୁଛେ। ତାପରେ ହେଲା ହରିଶଙ୍କର ଟେମ୍ପଲ ବା ହରିଶଙ୍କର ମନ୍ଦିର ଆଉ ତାପରେ ଦେଲା ଵ କଣ ହେଟା ଦେଲା ବରଗଡ଼ ନେଚର କ୍ୟାମ୍ପ ଆଉ ମଣ୍ଡାଶୋର ଯୋଉଟା ଆମର କୋଉଠି ଅଛି ଆମର ଉଦୟଗିରି ଯାଇଛନ୍ତି କି ସେପଟେ?
ମଣ୍ଡା ସୋର ଟା ତ ଯାଇନି ଆଜ୍ଞା।
ଆ ଆପଣ ଏଇଠି ଦେଓମାଳି ଯାଇଛନ୍ତି?
ଦେଓମାଳି ନା କେବେ ବି ଯାଇନି ଚାହିଁ ଯଦି ଯିବା ହବ ତାହେଲେ ଯିବା।
ଆଚ୍ଛା ହଉ ଠିକ୍ ଅଛି ତାହାଲେ ଦେଓମାଳି ଆଉ ଡୁଡୁମା ଜଳପ୍ରପାତ ବିଷୟରେ ଆପଣ କିଛି ଇତିହାସ ଜାଣିଛନ୍ତି ତାର କେମତି କଣ ହେଇଥିଲା କିଏ କେମିତି ଆକ୍ଚଲି ଜଣା ପଡ଼ିଲା କଣ?
ହ ମୁଁ ସେଇଟା କିଛି ଜାଣିନି ଆପଣ ଜାଣିଛନ୍ତି?
ହଉ। ହଁ ହଁ ମତେ କିଛି ଜଣା ଅଛି ତାର ଇତିହାସ ହଉଛି ଦେଓମାଳ ଓଡ଼ିଶାର ସବୁଠାରୁ ଗୋଟେ ବଡ଼ ଉଚ୍ଚ ପର୍ବ ଶିଖର ଯାହାର ଉଚ୍ଚତା ପ୍ରାୟ ଏକ ହଜାର ଛଅଶହ ବାଶ ସ୍ତରି ମିଟର ବା ପାଞ୍ଚ ହଜାର ଚାରିଶହ ଛୟାଅଶୀ ଫୁଟ ବୋଲିକି ଆମେ ଅ ସେଇଟା ସେତିକି ଉଚ୍ଚତା ଅଛି ତାର। ଏହା ଓଡ଼ିଶାର କୋରାପୁଟ ଜିଲ୍ଲାର ପୂର୍ବ ଘାଟ ପର୍ବତ ମାଳ ଅଂଶ ମଧ୍ୟ। ଆଉ ଦେଓମାଳି ନାମର ଅର୍ଥ ସ୍ଥାନୀୟ ଲୋକଙ୍କ ଦେଓମାଳି ନାମର ଅର୍ଥ ସ୍ଥାନୀୟ ଲୋକଙ୍କ ମତରେ ଦେବତାଙ୍କ ପାହାଡ। ଏହି ଅଞ୍ଚଳରେ ଆଦିବାସୀ ସମୁଦାୟ ପର୍ବତ। ଏହାକୁ ପବିତ୍ର ସ୍ଥାନ ଭାବେ ମଧ୍ୟ ସମ୍ମାନ କରନ୍ତି, ସେଇଟା ପୂଜା କରନ୍ତି।
ଆଚ୍ଛା ଆଚ୍ଛା।
ସେଇଠାକୁ ଗଲେ ଲୋକମାନଙ୍କୁ ବୋହୁତ୍ ଶାନ୍ତି ମିଳିଥାଏ। ସେଥିପାଇଁ ଲୋକ ସେଇଠିକୁ ଯାଇକି ବୋହୁତ୍ ରେ କିଏ ଭୋଜି ଭାତ କରନ୍ତି, କିଏ ନିଜର ହୃଦୟ ହାଲକା କରିବା ପାଇଁ ବୁଲାବୁଲି ପାଇଁ ଯାଆନ୍ତି। ଏମିତି ବୋହୁତ୍ କିଛି କରିବା ପାଇଁ ଯାଇଥାନ୍ତି ଆଉ।
ଆଛା ଆଛା।
ଆଉ ତାକୁ ସବୁଠାରୁ କଣ କହିଲେ, ଓଡିଶାର ସବୁଠାରୁ ସୁନ୍ଦର ପର୍ଯ୍ୟଟନ ସ୍ତଳି ଗୁରେ, ସେଇଟା ଗୋଟେ ମଧ୍ୟ ଗଣା ଯାଏ। ମୁଁ ତ ଯାଇନି। ଏଥର କଥା ସମୟ ଯଦି ମିଳିବ ତାହେଲେ ଯିବି ବୋଲି ଭାବୁଛି। କଣ କହୁଛନ୍ତି ମିଶିକି ଯିବା କହୁଛ?
ଆଜ୍ଞା ଯଦି ଆପଣ ଯଦି ମତେ କିଛି ଜଣେଇବେ ସେଇ ବିଷୟରେ, ଯିବା ପାଇଁ କହିଲେ ଆମେ ଯିବା।
ହଁ, ଠିକ୍। ତାହେଲେ ଆମେ ଯିବା ତାହେଲେ, ମୁଁ ବି ସେଇଆ ଆଜି ଭାବୁଥିଲି। ଆଉ ଏଇଠି କଣ ଆମର ଟ୍ରେକିଂ, କ୍ୟାମ୍ପିଂ ପ୍ରକୃତିର ଯେତିକି ଫଟୋଗ୍ରାଫି ମଧ୍ୟ ହୁଏ। ଆଉ ପ୍ରଦୂଷଣ କମ୍ ଥିବାରୁ ପରିବେଶ ଶାନ୍ତି ମଧ୍ୟ ସେଇଟା ସତେଜ ଲାଗିଥାଉଛି। ସବୁଜ ପରିବେଶ
ଆଛା, ଆଚ୍ଛା, ଆଛା, ଆଛା।
ବର୍ଷା ଦିନେ ତ ଆପଣ ଯେବେ କହିଲେ ସେଇଠି ହଜିଯିବ ଗୋଟେ। ଏମିତି ବର୍ଷା ହଉଛି ପ୍ରବଳ ବର୍ଷା। ତାର ମେଘ ଯେତେ ଜୋରେ ଆସୁଛି ଲୋକ ପୁରା ଛାନିଆ ହେଇଯାଉଛନ୍ତି। ଏତେ ଜୋରେ ମେଘ ଯ ଆସୁ
ଆଛା ଆଚ୍ଛା।।
ଏଇଟା ଥିଲା, ଏଇଟା ଥିଲା ଆମର, ଦେଓମାଳିର। ଇତିହାସ ଭଲ କଥା ତାର କିଛି ଥିଲା। ଟୁଡୁମା ୱାଟର ଫଲ୍, ଡୁଡ଼ୁମା ୱାଟରଫଲ୍ ବିଷୟରେ କିଛି ଜାଣିଛନ୍ତି? ଡୁଡ଼ୁମା ୱାଟରଫଲ୍?
ହଁ ଆଜ୍ଞା ମୁଁ ଶୁଣିଛି କିନ୍ତୁ।
ଆଚ୍ଛା ହଉ ଠିକ୍ ଅଛି। ଏଇଟା ତାର ଇତିହାସ ଆଉ ପରିଚୟ ମାନେ କଣ? ଡୁଦୁମା ଜଳପ୍ରପାତ ଓଡିଶାର ସବୁଠାରୁ ଉଚ୍ଚତମ ଜଳପ୍ରପାତ କୁହନ୍ତି। ମଧ୍ୟ ବା ସେଇଟା ତ ସେଇ ଟାଇପ୍ ର ଗଣା ଯାଏ ଡୁଡୁମା ୱାଟର ଫଲ୍ ଟା। ଏହାର ଉଚ୍ଚତା ପ୍ରାୟ, ଶହେ ସତାବନ ମିଟର ରୁ ପାଞ୍ଚଶହ ପନ୍ଦର ଫୁଟ୍ ମଧ୍ୟ ବୋଲି କୁହାଯାଏ। ଏହାର ମାଛକୁଣ୍ଡ ନଦୀ, ଉପରେ ଅବସ୍ଥିତ ଏବଂ ଓଡିଶାର ଆନ୍ଧ୍ରପ୍ରଦେଶ ସୀମା ନିକଟରେ ଅଛି। ଯାଣିଥିଲେ କି?
ହଁ ହଁ ହଁ, ଏଇଟା ଜାଣିଥିଲି।
ହଁ ଆଉ ବ୍ରିଟିଶ୍ ଶାସନ ଉପରେ ଏଇ ଅଞ୍ଚଳରେ ଜ ଜଳ ବି ବିଦ୍ୟୁତ ପ୍ରକଳ୍ପ ବିକଶିତ ହୋଇଥିଲା। ହ ହ ଯାହା ଏବେ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ସହାୟକ ବୋଲି ମଧ୍ୟ ଏଠାରେ, କୁହ ଏବେ ଏବେ ପର୍ଯ୍ୟନ୍ତ ସେଇଠି ଭଲସେ, ବିଦ୍ୟୁ-ବିଦ୍ୟୁତ୍ ଉତ୍ପାଦନ ହେଇ ପାରୁଛି, ଯୋଉଠି ଆମେ ଆମେ କଣ କରୁ ଆମର ଜଳ ୟୁଜ୍ କରିକିିବା ପାଣି ବ୍ୟବହାର କରିକି ଆମେ, ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ସେଇଠି କରି ଛାରୁଛୁ।
ଆଉ ଏହାର ଯୋଉ ବିଶାଳ ଉଚ୍ଚ ତାର ପାଣି ପଡୁଥିବା ଦୃଶ୍ୟ, ଅତ୍ୟନ୍ତ ଆକର୍ଷଣୀୟ ମଧ୍ୟ ଏଠା ଲାଗିଥାଉଛି।
ବର୍ଷା ଋତୁରେ ଏହାର ସୌନ୍ଦର୍ଯ୍ୟ ହଁ ହଁ ଠିକ ଭଲ ଦଉ ସୁନ୍ଦର ଦେଖା ଯାଉଛି। ଆଉ ବର୍ଷା ଋତୁରେ ମଧ୍ୟ ଏହା ବହୁତ ସୌନ୍ଦର୍ଯ୍ୟ ବା ସୌନ୍ଦର୍ଯ୍ୟ ସର୍ବାଧିକ କଥା ବହୁତ ସୁନ୍ଦର ଲାଗେ।
ବୁଲିବା ପାଇଁ କ୍ୟାମ୍ପିଙ୍ଗ କରିବା ପାଇଁ ଆଉ ଫଟୋକୁ ଉଠେଇବା ପାଇଁ ଏଗୁଡାକ ବହୁତ ଲୋକ ଯାଇକି ସେଇଠି ଆନନ୍ଦିତ ହୋଇଥାନ୍ତି ଆଉ ନିଜର ହୃଦୟକୁ ବା ଆତ୍ମାକୁ ଶାନ୍ତି କରିଥାନ୍ତି ଯେତିକି ଆମ ଏ ସବୁଦିନ ଯେତିକି କାମ କାମ କାମ ହେଇକି ଥାଉ ସେଠିକି ଟିକ ଯାଇକି ଲୋକ ହାଲକା ହେଇଯାଉଛନ୍ତି ଆଉ
ଆଚ୍ଛା।
ଆଉ ଆଉ କଣ ଜାଣିଛନ୍ତି ଆପଣ ପର୍ଯ୍ୟଟନ ସ୍ଥଳୀ ଯେମିତି? ଫୁଲବାଣୀର
ତନସ୍ଥଳୀ ବହୁତ କିଛି ଅଛି ଯେପରି କି ଦାରିଙ୍ଗବାଡି ଶୀତ ଦିନ ପାଇଁ ବହୁତ ମୋର ଆଉ ଭଲ ଚର୍ଚ୍ଚା ହୁଏ।
ହାଁ ହାଁ।
ଉଁ ବହୁତ କିଛି ଅଛି
ଏମତି ମଣ୍ଡାସର ପୁତୁଡି ଜଳପ୍ରପାତ ଲୁଦୁ ୱାଟରଫଲ
କଟଗୋଡ଼ ୱାଇଲଡ ଲାଇଫ୍ ସାଚୁରୀ ସେନକ୍ଚରୀ
ଦାରିଙ୍ଗବାଡି ଯାଇଥିଲେ କି ଆପଣ?
ଏ ବର୍ଷ।
ଦାରିଙ୍ଗବାଡି ଯାଇଥିଲେ?
ହଁ ଦାରିଙ୍ଗବାଡି ଯାଇଛି।
ଦାରିଙ୍ଗବାଡି କୁହନ୍ତୁ କଣ କହୁଛନ୍ତି ଦାରିଙ୍ଗବାଡି କ ଦାରିଙ୍ଗବାଡିକୁ ଆମର ଓଡିଶାର କାଶ୍ମୀର ବୋଲି ମଧ୍ୟ କୁହାଯାଉଛି ହ ନା।
ହାଲୋ।
ଏଇଠି କଣ ଥାଉଛି ପାଇନ ଜଙ୍ଗଲ କଫି ବଗିଚା ଥଣ୍ଡା ପାଗ ଓ ଭ୍ୟୁ ପଏଣ୍ଟ ମଧ୍ୟ ଏଇଠି ଭଲ ଭଲ ଥାଉଛି ଦାରିଙ୍ଗବାଡିରେ ହଁ ନା ନାଇଁ ଯାଇଛନ୍ତି କି ନାଇଁ କେବେ ‌? ଆପଣଙ୍କର ମାଡ ହଉଛି ଭଏସ ଶୁଭା ଯାଉନି ଠିକ ସେ।